ହ୍ୟାଲୋ! ଭାଇ ନମସ୍କାରେ। ନମସ୍କାର ଭାଇ ହଁ, କଣ କରୁ କଣ କରୁଥିଲ କଣ?
ଏଇ ଆଇଛୁ ଇଆ
ଆଚ୍ଛା ଖିଆ ପିଆ କଣ ସଇଲାଣି ନା ନାଇ?
ହଁ, ଖିଆ ପିଆ ସଇଲାଣି ପଖାଳ ପେଟେ ବାଡେଇ ଦେଇଛୁ ଆମ୍ୱୁଲ ଖଟା ଲଗେଇ।
ଆ ପୁରା ଦେଶୀ ଖାଇବା ଖାଉଛ ଆଉ ଗାଧୁଆ ପାଧୁଆ ସଇଲାଣି?
ଗାଧୁଆ ପାଧୁଆ ସରିନି ଏଇ ଯୋଉ ଖରା ଗୁଳୁ ଗୁଳି ହଉଛି ଗାଧେଇଲେ ପୁଣି ଝାଳ ବୋହିଯିବ।
ହଁ, ହଁ ଲାଇନ୍ ଫାଇନ୍ ରହୁଛି ନା ନାହିଁ କଣ କେମତି ହିଆଡ଼େ?
ଲାଇନ ଏକର ତ ସେମିତି ଯାଉଛି ଆଉଛି ଯାଉଛି ଆଉଛି ଆଉ
ହଁ ଚିଡ଼ଚିଡା ଭାରି ଲାଗୁ ଥିବ ଯୋଉ ଗରମ
ଆଉ ସେ ଯୋଉ ଖରା ବେଳିଆ କାଟି ଦଉଛନ୍ତି ଯୋଉ ଗରମ ଲାଗିବ।
ହୁଁ ହୁଁ। ଆଚ୍ଛା ଭାଇ ତମର ସିଆଡେ କଣ ପୂଜା ପର୍ବ କାର୍ତ୍ତିକେସ୍ୱର ଫାର୍ତ୍ତିକେ ସ୍ୱର ମାନେ ଠାକୁରଙ୍କର
ହଁ ଆମର ଏ କରେ କାର୍ତ୍ତିକେ ସ୍ୱର ଟା ଆମର ଏକରେ ବଢ଼ିଆ ପୁରା ଧୁମ୍ ଧାମ୍ ରେ ପାଳନ କରାହେଉଛି।
ଆଚ୍ଛା କଣ କେମିତି ହଉଛି ଟିକେ କହିଲ?
ଟା ଆମର କେମତି କଣ ହଉଛି କହିଲ ଯେମିତି କିି ଆମର ପ ଥମେ ଯୋଉ ଗୋଟେ ଗୋଟେ ସାହି ହିସାବରେ ଆମର ଏକରେ ହଉଛି କହିବାକୁ ଗଲେ। ସବୁଆଡ଼େ କଉଠି କ୍ଲବ ବାଇଜି ହେଇପାରେ କଉଠି ନହେନେ ଗାଁ ଗାଁ ଗୋଟେ ଗାଁ ର ଗୋଟେ କୋଉଠି ହେଇ ପାରେ କିନ୍ତୁ ଆମର ଏଠି ସାହି ହିସାବରେ ହଉଛି। ଆ ସେ ଯୋଉ ସାହି ହିସାବ ହଉଛି ଆମର ସେ ସାଇ ଲୋକ ସବୁ ଏକାଠି ହୁଅନ୍ତି। ତାଙ୍କ ଭିତରୁ ଆମର ନଅ ଜଣ କଳସ ବୁଡ଼ାନ୍ତି। ସେ ନଅ ଜଣ ଆମର କଳସ ବୁଡ଼ାନ୍ତି ସେ ତାଙ୍କ ମାନଙ୍କ ପାଇଁ ମାନେ ପୁରା ସାହି ଟାଙ୍କ ମାନେ ଚାନ୍ଦା ଆଦାୟ କରାହେବ ମିଟିଂ ଫାଷ୍ଟ ବସିବ
ହୁଁ ହୁଁ।
ତାଙ୍କ ଭିତୁରୁ ମାନେ ବାଛିବେ କୋଉ ପାଞ୍ଚ ମାନ କୋଉ ନଅ ଜଣ କଳସ ବୁଡ଼େଇବେ।
ହୁଁ
ତାପରେ ଚାନ୍ଦା ଆଦାୟ ହବ ଚାନ୍ଦା ଆଦାୟ ହେଇସାରିଲା ପରେ ଆମର କାର୍ତ୍ତିକସର ଟା ଗଢ଼ା ହବ ସବୁ ମାନେ ଠାକୁରଙ୍କ ଗଢ଼ା ଶଇଲା। ଗଢା ସୋଇଲା ପରେ ଆମର ସେଟା ହୁଏ ଆମର ପାଞ୍ଚ ଦିନ ମଳିଆ ହୁଏ
ହଁ ହଉ କାଟି ଅଛୁ ତ ହଁ।
ହଁ ତାପରେ ଯିଏ ଆମର କଳସ ବୁଡ଼ାନ୍ତି
ହୁଁ ହୁଁ।
ତାଙ୍କ ମାନଙ୍କ ପାଇଁ ସେ ତ ଖାଇବେନି ଉଶ୍ନା ଖାଇବେନି
ହୁଁ ହୁଁ।
ତାଙ୍କ ମାନଙ୍କ ପାଇଁ ଆମର ଏକରେ ସବୁ ରୋଷେଇ ହୁଏ ସେ ଯୋଉ ପାଞ୍ଚ ଦିନ ହଁ କେ ସେ ଯୋଉ ଆମର ସାହି ଡାଁର ସେ ଯୋଉ ଫାଷ୍ଟ ତ ଆମର ବନା ହବ ସେଇ ମେଢ ଫେଡ ସବୁ ବନା ସଇଲା
ହୁଁ ହୁଁ।
ଦୀର୍ଘ ଟା ପାଞ୍ଚ ଦିନ ଧରି ଆମର ଚାଲେ
ହୁଁ ହୁଁ।
ସେଇ ପାଞ୍ଚ ଦିନ ଭିତରେ ସେ ଯୋଉ ନଅ ଜଣ କଳସ ବୁଡାନ୍ତି ସେଇ ଡେଲି ସକାଳେ ମାନେ ଗାଧେଇବେ ଗାଧେଇକି ଧୋତି ଟୋଲା ପିନ୍ଧିକି ଆଉଛି ଆମର ତାଙ୍କ ପତ୍ନୀ ଯିଏ ସେଇ ଲୁଗା ପିନ୍ଧିକି ସେ ଯାଆନ୍ତି ସବୁ ପୂଜା କରିବାକୁ
ହଁ।
ପୂଜା କରି ସାରିଲା ପରେ ତାଙ୍କ ପ୍ରସାଦ ସେବନ କରନ୍ତି କଲା ପରେ ସେ ତ କହିବାକୁ ଗଲେ ସେଇଠି କତିକ ସ୍ୱର ଯୋଉଠି ଆମର ଠାକୁର ରହୁଛନ୍ତି ସେଇଠି ସେ ରହୁଛନ୍ତି କହିବାକୁ ଗଲେ ଆମ ରେଡରେ ରୁହନ୍ତି ଜଗନ୍ତି ତାପରେ ଆମର ସନ୍ଧ୍ୟାବେଳୁ ବହି ବୋଲାଯାଏ। କାର୍ତ୍ତିକ ସର ବହି ସେ ବହିକୁ ପଢନ୍ତି। ପଢ଼ି ସାରିଲା ପରେ ଆମର ଅ ଆସେ ତାପରେ ଆମର ଏମିତି ହୁଏ ଆଉ ସାହି ହିସାବ କହିବା ଗଲେ ଏମତି ଆ ଗାଁ ହିସାବ କ ବହୁତ ଟିକେ ଧୁମଧାମ ରେ କରାଯାଏ ଗାଁ ଲୋକଙ୍କ ପାଇଁ ବୋଜି କରାଯାଏ କିନ୍ତୁ ସେଠି ତ ଆମର ସାହି ହିସାବରେ ଛୋଟ ଛୋଟ ଆକାରରେ ହୁଏ ଆଉ ଆମର ତାପରେ ଯୋଉ ଆସେ
ହୁଁ।
ସେ ବିସର୍ଜନରେ ଆମର କଣ ହୁଏ ନା ଆମର ତ ଏକରେ ଅଧିକାଂଶ ବୃଦ୍ଧ ଲୋକ ଅଛନ୍ତି ତ ଡିଜେ ଫିଜେ ତ ଆସେନି ସବୁଆଡେ ଡିଜେ ଆସେ ଆମର ଏକର ଡିଜେ ଆସେନି,
ହୁଁ ହୁଁ।
ଆମର ବାଜା ବାଣ ଆସେ ଏମିତି ବିସର୍ଜନ ଧୀରେ ଧୀରେ ଆରମ୍ଭ ହୁଏ। ଆରମ୍ଭ ହେଲା ପରେ ଆମର ଯିଏ ଆମର ପ୍ରତ୍ୟେକ ସାହି ଆମର ଅଛି ମାନେ ଯେତେ ତାହେଲେ ପାଞ୍ଚ ଛଅଟା ସାହି ହେଇଥିବ,
ହୁଁ ହୁଁ।
ସେ ପାଞ୍ଚଟା ସାହି ଭିତରୁ ପାଞ୍ଚଶହ ଟଙ୍କାଙ୍କ ମାନେ ଯେତକ ସାହି ହିସାବରେ ଆମର ଗୋଟେ ଦିନି ଟୋଟାଲ୍ ପୁରା ମି ଟିଂ ବସିବ ମିଟିଂ ବସିବ ସବୁ ଯେତେକ ସବୁ ସଂଘ ଆମର। ସବୁ ଏକାଠି ହେବେ ଏକାଠି ହେଲା ପରେ ସେ ଦେଖିବା ଯେ ମାନେ ଗୋଟେ ଗୋଟେ ଦିନରେ ଯେମତି ଆମେ ଠାକୁରଙ୍କୁ ବିସର୍ଜନ କରିବେ ମାନେ ଅଲଗା ଅଲଗା ଦିନରେ କଲେ ତେ ମାନେ ଭଲ ଲାଗେନି ସେଥିପାଇଁ ସେ ଗୋଟେ ଦିନରେ କରନ୍ତି ବିସର୍ଜନ ଆମର ଏକରେ ମିଶିକି ଗୋଟେ ଦିନରେ କରିବେ ଏ କଲା ପରେ ତାପରେ ତ ହୁଏ ସେମିତି ଗୋଟଟୋ ବର୍ଷ ମାଡ଼ ଗୋଳ ହୋଇଯାଆନ୍ତି ସେମିତି ତ ମଦଫଦ ପିଅନ୍ତି ଏମିତି ମଦଫଦ ପିଇକି କୋଉ ମାନେ କିନ୍ତୁ ଏ ବର୍ଷ ଆମର ଶାନ୍ତି କମିଟି ବନିଛି। ଯେତେକ ସବୁ ନିଶା ଦ୍ରବ୍ୟ କିଛି ମାନେ ଆଲାଓ କରାହବନି।
ହୁଁ।
ମାନେ ସେ ଯୋଉ ନିଶା ଯୋଗୁ ହିଁ ସବୁ ମାଡଗୋଳ ଆରମ୍ଭ। ହଁ ହଁ ସେଥି ଯୋଗୁ ଶାନ୍ତି କମିଟି ବନାହେଇଛି ଶାନ୍ତି କମିଟି ପୁରା ଆଁ ପୂଜା ଆରମ୍ଭରୁ ନେଇକି ପୁରା ବିସର୍ଜନ ପର୍ଯ୍ୟନ୍ତ ସବୁ ହୁଁ ସବୁ କଥାର ମାନେ ବନେଇ ବସି
ହୁଁ।
ଏଇ ମେଳଟି ଆଗରେ ଯିବ ଏଇ ମେଢ଼ ଟି ଆଗରେ ଯିବନି। ଆଉ ନିଶା ଦ୍ରବ୍ୟ କିଛି ମାନେ ପ୍ରବେଶ କର କରାଇ କରେଇଦେବେନି ଗାଁରେ। ଯେତେକ ସବୁ ଥିବ ଆମର ନିଶା ଦ୍ରବ୍ୟ ଦୋକାନ। ତାକୁ କହି ବନ୍ଦ କରାଇବେ ମାନେ କିଛି ଦିନ ପାଇଁ ବିକିବେନି। ଏମିତି ଆଉ। ଆପଣଙ୍କ ଆଡ଼େ କେମିତି କଣ ହୁଏ?
ହୁଁ ଆମର ତ ସେମିତି ଫାଷ୍ଟ ପ ପଞ୍ଚମୀ ତ ପାଞ୍ଚ ଦିନ।
ହୁଁ।
ହୁଁ ଫାଷ୍ଟ ତ ସେଇ ଆମର ଫାଷ୍ଟ ମେଢ଼କୁ ଆଣିବେ ତାପରେ ମାଟି ଫାଟି ଏମିତି ଦେଇକି ଠାକୁରଙ୍କର ଯେତ ଜେଉ ଆମର କରିଦେବେ ମୂର୍ତ୍ତି। ହ୍ୟାଲୋ, ମୂର୍ତ୍ତି କରିଦେବେ ତ ତା ପନ୍ଦର କୋଡ଼ିଏ ଦିନ ଆଗରୁ ଆମ ଗାଁରେ ଆରେ। ଟେଣ୍ଡ ଫେଟ ମାରି ଦିଅନ୍ତି। କାରଣ ସେଇଟା ଆମର ସବୁ ଆମର ବି ସାହି ହିସାବରେ ହୁଏ। ତ ଆମର ବହୁତ ବଡ଼ ଗାଁଟି ତ ବଡ଼ ଗାଁଟି। ତ ଏଠାରେ ଆମର ସେଇ ଦଶ ପନ୍ଦରଟି ପ ପାଖାପାଖି ଆମର ମେଢ଼ ହୁଏ।
ହୁଁ।
ସେଥିରେ ଆମର ବଳଦେବୀ ବୁଲାନ୍ତି ସେ ଆମ ପ୍ରସେସନରେ।
ହଁ।
ତ ଆମର ଆଗରୁ ଫାଷ୍ଟ ଦେଢ ମାସ ଆଗରୁ ମିଟିଂରେ ବସିବି କି କାର୍ତିକ ସ୍ୱର ଏମିତି ମି ସବୁ ଆମ କାମ କରିବା। ସେ ଏଇ ମାନେ ଭୋତି ଭୋଜି ଭାତ ଏମିତି କରିବା କଣ କଣ କରିବା ସବୁ ଏମିତି। ତ ମାସେ ଦିଇ ମାସେ ଆଗରୁ ସବୁ ମିଟିଂଟ ବସେଇ ଦିଅନ୍ତି।
ହୁଁ।
ବୟସ୍କା ଲୋକ ଆଉ ତା ଛୋଟ ପିଲା ବି କିଛିଟା ଥିବେ ଯେହେତୁ ୟଙ୍ଗ ଲୋକ।
ହୁଁ।
ହୁଁ ସିଏ ବି ଥିବେ ତ ଏମିତି ମିଟିଂଟା ବସାଇବେ କି ଏମିତି ଏମତି ସବୁ କରିବା। ତ ଫାଷ୍ଟ ଟେଣ୍ଟ୍ ବାଲାକୁ କଲ୍ କରାହବ।
ହୁଁ।
ଛିଃ ଏ ଦଶ ପନ୍ଦର ଦିନ ଆଗରୁ ଆସି ଟେଣ୍ଟ ଟା ମାରିଦେବ।
ହଁ।
ହୁଁ ତାପରେ ଆମର କାର୍ତ୍ତିେଶ୍ୱର ମେଢ଼ ବି କମ୍ପ୍ଲିଟ୍ ହେଇ ହେ ଯାଉଥିବ।
ହୁଁ।
ହୁଁ ତ ହେଠୁ ତାପରେ ଯେତେବେଳେ ଆମର ପୂଛା ଷ୍ଟାର୍ଟ ହେବ।
ହଁ।
ନଅ ଜଣ କଳସିଆ।
ହୁଁ।
ତ ରାତିରେ ଯିବେ ଆମ ଗାଁ ପୋଖରୀକୁ।
ହୁଁ।
ତ ବଡ ପୋଖରିଟା ସେଠି ଯିବେ ଫାଷ୍ଟ କଳସ ବୁଡେଇବେ ମାନେ ବ୍ରାହ୍ମଣ, ବାରି କ ଏମିତି ସବୁ ଯାଇଜୁଆ କି ସବୁ କଳସ ବୁଡ଼ାଇବେ।
ହଁ।
ତ କଳସ ବୁଡି ସାରିଲା ପରେ ତ ତାପରେ ହେ ଠୁ ଆସିବେ ଛୁଆ ତ କଳସ ବୁଡ଼ିଗଲାବେଳୁ ବାଣ ଫଣ ବହୁତ ଜିନିଷ ନେଇକି ଯାନ୍ତି ବାଣ ବାଜା ଫାଜା ଆମର ସବୁ ବଜେଇକି ନିଅନ୍ତିଆଡ଼େ।
ହୁଁ।
ହଁ ତ ଏମିତି ଯିବେ ତ ସେଠୁ କଳସ ବୁଡେଇ ଆସି ସାରିବା ପରେ ପୁଣି ଆଇଲା ବେଳେ ବାଣ ଫୁଟାଉଥିବେ ଛୁଆ।
ହୁଁ।
ତ ଏମିତି ଯିବେ ତାପରେ ଆସିବେ ତାପରେ ଯେତେବେଳେ ଆମର କଳସ ରଖାହେବ ରାତିରେ
ହଁ।
ତ ସେଇଠୁ ପୂଜାଟା ଜାଣିବାରେ ଯେ ଷ୍ଟାର୍ଟ ହେଲା।
ହଁ।
ସେଇଠୁ ଜାଣିବା ତମର ମାନେ ତମେ ଆଉ ଘରକୁ ଯିବନି କାରଣ ତୁମେ ପୂଜାରେ ସାମିଲ ହୋଇଇସାରିଲଣି ନା।
ହଁ।
ହଁ ତ ସେଠୁ ତାପରେ ତା ପରଦିନ ଯେଉଁ ସକାଳ ହେବ ସକାଳଠୁ ଆମର ପୂଜା ଷ୍ଟାର୍ଟ ରହିବ। ମାନେ ରାତି ଚାରଟାରୁ ଆମ ପୂଜା ଷ୍ଟାର୍ଟ ରହିବ ଯେତେ ଲୋକ କେଉ ଆମର ଯିଏ ପୂଜ ମାନେ ଯିଏ ଯିଏ ସବୁ ମିଶିଛନ୍ତି ଆମର ପୂଜା ଯିଏ କଳସ ବୁଡ଼େଛନ୍ତି।
ହଁ।
ହଁ ତ ସିଏ ଯିବେ ଆମର ରାତି ଚାରିଟାରୁ ସିଏ ଯିବେ ସେତେବେଳେ ତ ତ କାକର ଦିନ ତ ସେତେବେଳଳେ ଯିବେ ସେ ସକାଳୁ ଯିବେ ଫାଷ୍ଟ ରେ ଚାରିଟା ପାଖାପାଖି ହବ, ଚାରିଟା ମାନେ ଲୋକ କିଏ ଯେ ଉଠିନଥିବେ, ସେ ଯିବେ ତାଙ୍କର ଫାଷ୍ଟ ଗାଧୁଆ ପାଧୁଆ କରିକି କର୍ମ ସବୁ ସାରିକି ଆସିବେ।
ହଁ।
ତ ନୀତି କର୍ମ ସାରିକି ଆସିବେ ତାପରେ ଆମର ପୂଜା ଷ୍ଟାର୍ଟ ଯେତେବେଳେ ହବ
ହୁଁ।
ତ ପୂଜା ହେବ ତାପରେ ଆମର ଭୋଜି ଭାତ ତାଙ୍କ ପାଇଁ ପୁଣି ରୋଷେଇ ହେବ ତାଙ୍କର ତ ଯେହେତୁ ଆଉ ଘରକୁ ଯିବେନି ତାଙ୍କ ପାଇଁ ତ ଅରୁଆ ହେବ। ଠାକୁରଙ୍କ କାର୍ଯ୍ୟ ଯେହେତୁ।
ହଁ।
ତାପରେ ଆମର ଅରୁଆ ଖାଇବେ ଯେତିକ ସିଏ ଅଛନ୍ତି ତାପରେ ତାଙ୍କ ସ୍ ହ୍ୟାଲୋ।
ହଁ।
ତାଙ୍କ ଖିଆ ପରେ ଆମର ରହିଲା ଯେତିକି ସବୁ ଆମର ବଳିଲା ତ ଆମର ତିନିଶହ ଚାରିଶହ ଲୋକଙ୍କ ପାଇଁ ପ୍ରତିଦିନ ଆମର ରୋଷେଇ ହୁଏ। ହୁଁ ତ ଆମର ଫାଷ୍ଟ ସେ ଲୋକ ସବୁ ଖାଇଯିବେ ଯେହେତୁ ଆମର କଳସିଆ ସବୁ ସେ ଫାଷ୍ଟ ଖାଇବେ ତାପରେ ଯେତେବେଳେ ବଳିବ
ହଁ।
ତାପରେ ଆମର ଛୁଆ ସେତେବେଳେ ବସିବେ ତାପରେ ଛୁଆ ବି ଠାକୁରଙ୍କ ପ୍ରସାଦ ସେବନ କରିବେ। ତାପରେ ଏମତି ଆମର ଯେ ତ ସରିଥିବା ଚାରି ଦିନ, ତା ଲାଷ୍ଟ ଦିନ ହେଉଛି ଆମର ବଡ଼ ଓଷା। ସେ ବଡ଼ ଓଷାରେ ଆମର, ମାନେ ଜାଣିବାରେ, ଆମ ପୁରା ସାହି ଟାଙ୍କ ଲୋକ
ହୁଁ।
ବଡ଼ ଓସାରେ ସାମିଲ ହୁଅନ୍ତି। ତ ତ ବଡ଼ ଓଷାର କାର୍ଯ୍ୟ ସବୁ ସାରିବେ ତାପରେ ରାତିରେ ଆମର ରହିଲା ଭୋଜିଭାତ ରହିଲା ରାତିକୁ ଯେହେତୁ ବଡ ଓଷା ଲାଷ୍ଟ ଠାକୁରଙ୍କର ପୂଜା।
ହଁ ଠିକ।
ତ ସେତେବେଳେ ଆମର ଭୋଜି ରହିଲା ତ ଲାଷ୍ଟ୍ ପୂଜା ତ ବହୁତ ଲୋକ ବି କାନ୍ଦନ୍ତି ଯେହେତୁ ଠାକୁର ଆଇଥିଲେ ପୁଣି ଠାକୁର ପଳେଇବେ
ହଁ।
ହୁଁ ଆଉ ଯେହେତୁ ଠାକୁର ଆଇଛନ୍ତି ତାଙ୍କ ପାଇଁ ପାଞ୍ଚ ଦିନି ପୁରା ଉପବାସ କରିକି ଲୋକ୍ ଲୋକ ରହିଚନ୍ତି ଅରୁଆ ଖାଇକି ଠାକୁର ଆଇଥିଲେ ତ ଲୋକ ବି ଗୋଟେ ଗୋଟେ ଆଖିରୁ ଲୁହ ବାହାରି ପଡ଼େ। ହୁଁ ତାପରେ ଲାଷ୍ଟେ ପୂଜା ଯଉଦିନ ଆମର ଭୋଜିଭାତ ହୁଏ ପୁରା ଧୁମଧାମ୍ ର ହୁଏ ଲାଇଟି ଫାଇଟି ଲାଗିକି ଆମର ପୁରା ମାନେ ଲାଇଟ୍ ତ ଲାଗିଥିବ ପୁରା ଛିନ୍ ଛତର ହେଇକି। ତାପରେ ଯେତେବେଳେ ସରିଯିବ ଆମର ଚାରି ପାଞ୍ଚ ଦିନି ପରେ ଆମର ଭସାଣି କାର୍ଯ୍ୟକ୍ରମ ହବ।
ହୁଁ।
ତ ହେତବେଳୁ ଆମର ପୁଣି ଲୋକ ଆଉଥରେ ବସିକି ମିଟିଂ କରିବେ କି ଏମିତି ଏମିତି ନିଶା ପଦାର୍ଥ କିଏ ଖାଇବେନି ଯେ ଖାଇବ ତାପରେ ଫାଇନ୍ ଲାଗିବ କିମ୍ବା ଆମର ଯୋଉ କ୍ଲବ ଘରେ ରହିଲା ତାକୁ ରଖାହବ ତାପରେ ସ ସକାଳେ ସବୁ ତା ପାଇଁ କିଛିଟା ରୁଲ୍ସ୍ ବନା ହବ ହଁ ଏମିତି କରିକି ଆମର ତ ଇଆଡେ କାର୍ତ୍ତିକ ସର ସେମିତି ଧୁମ୍ ଧାମ୍ ରେ ହୁଏ ଆଉ।
ହୁଁ ଲାଷ୍ଟ୍ ଦିନ ଏଇ ପୁର କାର୍ତ୍ତିକ ଲାଷ୍ଟ୍ ଏତେ ପଞ୍ଚୁକ ପାଞ୍ଚ ଦିନ ଯୋଉ ହୁଏ ଲାଷ୍ଟ୍ ଦିନରେ ଆମର ଡଙ୍ଗା ଭସା ଯାଏ ଆଉ।
ହଁ ରାତି ଆମର ତ ସକାଳୁ ସକାଳୁ ଛୁଆ ସବୁ ଯିବେ ଡଙ୍ଗା ଫଙ୍ଗା ଭସେଇ ଭୁସା କି ତାଙ୍କ କାମ କରିବେ ଆଉ। ହୁଁ।
ସେ ପନ୍ଦର -ପାଞ୍ଚ ଦିନ ଆଉ ରୁହନ୍ତି ଗାଁ ରେ ବୋଧେ ଆଇଁଷ ପସେନି
ହୁଁ -ହୁଁ ଆଇଁଷ ପସେନି ଆଉ
ଆଉ ଭାଇ ରହୁଚି ତାହେଲେ।
ହଁ- ହଁ।
ରଟେ କାମ ଅଛି।
ହଉ।